ହାଲୋ।
ହାଲୋ।
ହଁ ହାଲୋ ମୁଁ କଣ ଶୁଣିଥିନି ଆ ଆପଣଙ୍କର ଗୋଟେ ଅ କପଡ଼ା ଫ୍ୟାକଟ୍ରି ଅଛି।
ଆଜ୍ଞା।
ଆପଣ ଆପଣଙ୍କର ସେଠି କଣ କଣ ପ୍ରୋବ୍ଲେମ୍ ହଉଚି। ଆପଣ କି ପ୍ରୋବ୍ଲେମ୍ ସେଠି ଫେସ୍ କରୁଚନ୍ତି କି?
ଆଜ୍ଞା ମୋର ମୁଁ ହଉଛି କପଡା ଫ୍ୟାକ୍ଟ୍ରି ଟା ଅଛି ସେଠି ମାନେ ଯୋଉ ଫ୍ୟାକ୍ଟ୍ରି ଟା ମୁଁ କରିଚି ସେଠି ଆମର୍ ଉଁ ପ୍ରଫିଟ୍ ହୋଉନି ତ ମୁଁ ଆମ୍ ହଉଚି ମୁଁ ପଚାରୁଥିଲି କି କପଡ଼ା ଫ୍ୟାକ୍ଟ୍ରି ଉଁ ହୁଁ ବଦଳରେ ଅଲଗା କୋଉ ବ୍ୟବସାୟ କଲେ ମତେ ପ୍ରଫିଟ୍ ହବ? ଆଉ ହୋଉଚି ମୁଁ ଠିକସେ ଚଲେଇ ପାରିବି ସେ ତା ବଦଳରେ କିଛି
ଦେଖନ୍ତୁ ଆପଣ ଆପଣ ସେ ଯେ କପଡ଼ା ଫ୍ୟାକ୍ଟ୍ରିରେ ଆପଣ ଅ ଆ ଆପଣ ଯଦି ସେଟା ଅ ଟିକେ ଅଧିକ ଲୋକ ର କି ଯଦି କିଛି ଭଲ କଲେକ୍ସନ୍ସ୍ ରଖିପାରିବେ ତିଆରି କରିବେ ତାହେନେ ତ ଆପଣଙ୍କର ପ୍ରଫିଟ୍ ହବ ଆପଣ ଅ ଆପଣଙ୍କର କଣ୍ ପାଇଁ ଲସ୍ ହୋଉଚି?
ଉଁ ଉଁ ହଉଛି ଆମର ହଁ ସେଇଟା ତ ଓର ଅଥା ଆମର ଶ୍ରମି ଆମର ଫାଷ୍ଟ କଥା ହୋଉଚି ମୋର ତ ମୋ କମ୍ପାନୀ ରିକ୍ସ୍ କ୍ରମିକ ହେ ମାନେ ଯେତିକି ସବୁ ସମ୍ କାମ କରିବା ପାଇଁ ଲୋକ ଯେତକି କମ୍ ଅଛନ୍ତି ମାନେ ଯେତେ ସେ ରହିବା କଥା ତାଠୁ କମ୍ ଅଛ ତି। ଆହୁରି ପର୍ ଫାଙ୍କା ଅଛି ଜାଗା ମାନେ ରହିବା ପାଇଁ ଲୋକ ରି ମିଳୁନାହାନ୍ତି। ଏଟା ଫାଷ୍ଟ କଥା ସେକେଣ୍ଡ କଥା ହୋଉଚି କି ମୋ ମାନେ ମୁଁ ଯୋଉଠି ମୋ ଫ୍ୟାକ୍ଟ୍ରି ଅଛି ଆଖପାଖରେ ଆହୁରି ଇନେ ବ୍ରା ମାନେ ଭଲ ଭଲ ବ୍ରାଣ୍ଡ୍ ର ସବୁ କମ୍ପାନୀ ଅଛି ଦୋକାନ ଅଛି। ତୋ ସେମାନଙ୍କ ପାଇଁ ମୋର୍ ଉଁ ମୋ ବ୍ୟବସାୟଟା ଟିକେ କ ମାନେ କମି ଆଉଚି ବୋ ହଁମ୍ ଏଇ ବୋ ବୋହୁତ୍ ହିଁ କମ୍ ଇନକମ୍ ହୋଉଚି ଯୋଉଥିପାଇଁ କି ମୁଁ ଠିକସେ ଚଲେଇପାରୁନି ସେଟାକୁ। ସେ ଫ୍ୟାକ୍ଟ୍ରିଟା ତ ତା ବିଷୟରେ କିଛି କହିପାରିବେ?
ଆଚ୍ଛା ତାହେନେ ବର୍ତ୍ତମାନ ଆପଣ କଣ ଚାହୁଁଚନ୍ତି ସେ ଫ୍ୟାକ୍ଟ୍ରିଟାକୁ ବନ୍ଦ୍ କରିବା ପାଇଁ ନାଁ ଅ ଫାଷ୍ଟରୁୁ ଭଲସେ ଅଲଗା ଜାଗାରେ ସେ ଫ୍ୟାକ୍ଟ୍ରିଟା ତିଆରି କରିକି ଆଁ ଆପଣ ସେଇଟାକୁ ଆଉ ଥରେ ଚଲେଇବା ପାଇଁ ଚାହୁଁଚନ୍ତି।
ଯଦି ହଠାତ୍ ବନ୍ଦ୍ କରଦେବି ତାହେଲେ ତମ ମୋର୍‌ ବୋହୁତ୍ ହି ଲସ୍ ହେଇଯିବ। ଆଉ ଯେହେତୁ ସବୁ ମୋ ମାନେ ଯେତିକି ସବୁ ମାଲ ମଲ୍ ମାନେ ଯେତିକି ସବୁ ଲୁଘା ଏଥେ ଯେତେ ସଉ ଅଛି ସେ ତ ଷ୍ଟ୍ର ମାନେ ସେ ଯେ ଷ୍ଟ୍ରକ୍ ସରିନାହିଁ ମୋର ଆହୁରି ଅଛି ସେଟା। ତ ଯଦି ମୁଁ ସଡନଲି ବନ୍ଦ କରିଦେବି ତାହେଲେ ମୋର ବୋହୁତ ହି ଲସ୍ ହେଇଯିବ ଟିଏ ଅ ବେଶୀ ଲସ୍ ହେଇଯିବ ଆଉ ମୁଁ ଭାବୁଥିଲି କି ଏଟା ଯୋଉଠି ଅଛି ସେଇଠି ରହିବ ଆଉ ଗୋ ଟେ ଜାଗାରେ ମୁଁ ନୂଆ ଷ୍ଟାର୍ଟ କରିକି ଦେନ୍ ସେଟା ମୁଁ ଠିକ୍ ମାନେ ବେଟର ବନେଇ ସାଇଲା ପରେ ଏସବୁ ଯେତିକି ସବୁ ତିଆରି କରିବା ପାଇଁ ସୂ ମାନେ ଲୁଗା ତିଆରି କରିବା ପାଇଁ ଯୋଉ ସବୁ ସୂତା ଆଉ ସବୁ ଯୋଉ ଅନ୍ୟାନ୍ୟ ଏଲୋର ମେସିନ୍। ଆଉ ଯେତକି ସଉ ଲୋକମାନେ ଅଛନ୍ତି ସେମାନଙ୍କୁ ମୁଁ ନୂଆ ଅ ନୂଆ ଫ୍ୟାକ୍ଟ୍ରିକୁ ଟ୍ରାନ୍ସଫର କରିଦେବି ଦେ ସେମାନେ ଯିଏ ଲୋକମାନେ କାମ କରୁଚନ୍ତି। ସେମାନଙ୍କର ବି ଲସ୍ ହବନି କି ସେମାନେ ସେମାନେ ଠିକ୍ ତାଙ୍କର ନାଁ ତାଙ୍କର ବି ଠିକ୍ ଦରମା ମିଳିଯିବ କାମ ବି କରିଦେବେ ମୋର। ଆଉ ସେମତି ମୋ ଲୋକ ବି ମିଳିଯିବେ। ନାଁ କାହାର ବି ପ୍ରୋବ୍ଲେମ୍ ହବନି ତ କଣ କହୁଚନ୍ତି ଆପଣ?
ଆଚ୍ଛା ଦେଖନ୍ତୁ ଆପଣ ଆଁ ଆପଣ ଯଦି ଚାହିଁବେ ମାନେ ଆପଣ ଗୋଟେ ଅଲଗା ଫ୍ୟାକ୍ଟ୍ରି ବି ଯେହେତୁ ଆପଣଙ୍କ ଆଖପାଖ ଘରେ ସେ କପଡ଼ା ଲୁଗା ଦୋକାନ ଲୁଗା ଫ୍ୟାକ୍ଟ୍ରି ଏଇସବୁ ଭର୍ତ୍ତି ତ ଆପଣଙ୍କର ଲସ୍ ହଉଚି। ତ ଆପଣ ଯଦି ଚାହିଁବେ ତାହେଲେ ଆପଣ ଅଲଗା ଗୋଟେ ଫ୍ୟାକ୍ ବି ଖୋଲି ପାରିବେ ଯେମିତି କି ଦେଖନ୍ତୁ। ହଁ ଆପଣ ଯଦି ଏବେ ଜୋତା ଗୁଡ଼ାର କଲେକ୍ସନ୍ ରଖିବେ ଆପଣ ଯଦି ସେ ସବୁ ତିଆରି କରିବେ ତ ଆପଣଙ୍କର ସେଠି ଲାଭ ହୋଇପାରେ କାହିଁକିନା ଜୋତା ଫ୍ୟାକ୍ଟ୍ରି ଆପଣଙ୍କ ସେ ସାଇଟିରେ କମ୍। ତ ଆପଣ ସେଇଟା କରିବା ପାଇଁ ଯଦି ଆଉ ଚେଷ୍ଟା କରନ୍ତି ଆପଣ ଯେ ଆପଣଙ୍କର ସେଇ କପଡ଼ା ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରିଟାକୁ ବିକ୍ରି କରିକି ଆପଣ ସେଇଟାକୁ ଚଲେଇ ପାରିବେ।
ଆଜ୍ଞା। ହଁ ଆପଣ ଯୋଉଟା କହୁଚନ୍ତି ଅବଶ୍ୟ ସେମିତି ବି ହେଇପାରିବ ବାକି ଆପଣ ଯୋଉ କହୁଚନ୍ତି କପଡାଟା ଟୁ ଟୋଟାଲା ବନ୍ଦ କରିଦେଇକି ଟୋଟାଲି ମାନେ ସାଙ୍ଗେ ସାଙ୍ଗେ ବନ୍ଦ କରିଦେଲେ ତ ମୁଁ ସେ ଯେ ଜିନିଷ ସେ ଗୁଡାକ ମୋର ଯେତିକି ତିଆରି ହେଇକିଅଛି ଷ୍ଟ୍ରକ୍ ମାଲ।
ହଁ ସେ ଷ୍ଟକ୍ ମାଲ ଗୁଡ଼ା ବିକ୍ରି କରିସାରିଲା ପରେ ଆପଣ ସେଇ ଫ୍ୟାକ୍ଟ୍ରିଟାକୁ ଯଦି ଚାହିଁବେ ଆପଣ ଜଣଙ୍କୁ ଲିଜ୍ ରେ ବି ଦେଇପାରିବେ। ନହେଲେ ଆପଣ ଯଦି ଚାହିଁବେ ସେ ଫ୍ୟାକ୍ଟ୍ରିଟାକୁ ପୁରା ବିକ୍ରି କରିପାରିବେ। ଆଉ ଆପଣଙ୍କର ଯେତିକି ବଜେଟ୍ ବାହାରିବ ସେତିକିରେ ତ ଆଉ ଆପଣ ନୂଆ ଫ୍ୟାକ୍ଟ୍ରି ତିଆରି କରିପାରିବେ ନାହିଁ। ତ ଆପଣ ଯଦି ଚାହିଁବେ ଆମଠାରୁ ଲୋନ୍ ବି ନେଇପାରିବେ। ଅ ଆମର ଗୋଟେ ବ୍ରାଞ୍ଚ ଅଛି ଆ ତ ଆପଣ ଯଦି ଚାହିଁବେ ଲୋନ୍ ପାଇଁ ତ ଆମ ପାଖରୁ ସେଇଟା ଲୋନ୍ ବି ନେଇପାରିବେ ଆପଣଙ୍କୁ ମାସକୁ ମାସ ଇ ଏମ୍ ଆଇ ହିସାବରେ ପଇସା ରିଟର୍ନ କରିବାକୁ ପଡ଼ିବ ଆପଣ ତାହେଲେ କଣ କହୁଚନ୍ତି?
ଆପଣ ଯୋଉ କହୁଚନ୍ତି ଲୋନ୍ କରିବା କଥା ମୁଁ ଯୋଉ ଫ୍ୟାକ୍ଟ୍ରିଟା କରୁ ଉ ମାନେ ଏବେ ଯୋଉ ଫ୍ୟାକ୍ଟ୍ରିଟା ମୋର ଅଛି। ତା ପାଇଁ ମୁଁ ଯୋଉ ଲୋନ୍ ଆଣିଥିଲି ମୁଁ ନାଇଣ୍ଟି ପରସେଣ୍ଟ ସୁଝିଦେଇଚି। ଟେନ୍ ପରସେଣ୍ଟ ବାକି ଅଛି। ତ ଆପଣ ଯଦି କହୁଚନ୍ତି ଆପଣ ଯଦି କହୁଚନ୍ତି ଯେ ନୂଆ ନୂଆ ଆଉ ଗୋଟେ ନେଇଚି। ଆଉ ଗୋଟେ ସେଠି ଖୋଲିବା ପାଇଁ ଅଁ ଅଁ। ଝାଡା ବାବଦରେ ମାନେ ହଉଛି ମୋର। ସେଥିରେ ମୁଁ ସେଭିଂ ସେତେ ନାହିଁ ଯେ ମାନେ, ମୋର ସେଭିଙ୍ଗସ୍ କିଛି ଥାଅନ୍ତା ଆଉ ମୁଁ ଲୋନ୍ ଆଣିଥାନ୍ତି କିଛି, ତାହେଲେ ହେଇଯାଇଥାନ୍ତା। ଆ ଏତେ ବି ସେଭିଙ୍ଗସ୍ ନାହିଁ। ଯେ ମୁଁ କମ୍ ଲୋନ ଆଣିକି, ଫେକ୍ଟ୍ରି ଖୋଲି ପାରିବି। ମୋତେ ଅଧିକ ଲୋନ୍ ଆଣିିତେ ହବ, ଏ କିି ତା ପାଇଁ ମୋ ଫାଷ୍ଟ ଲୋନ୍ ଟା କ୍ଲିୟର୍ ହବା ଦରକାର। ସେଟା କ୍ଲିୟର୍ ହେଇନି।
ଦେଖନ୍ତୁ ଆପଣ ଗୋଟେ କାମ କରନ୍ତୁ, ବର୍ତ୍ତମାନ ସେଇ ଯୋଉ ଆଉ ଗୋଟେ ଟେନ୍ ପରସେଣ୍ଟ ଆପଣଙ୍କର ଲୋନ୍ ଅଛି ସେଟା ଆପଣ ସେଇଟା ଫାଷ୍ଟ, ମାନେ ଶୁଜେଇବା ପାଇଁ ଟ୍ରାଏ କରନ୍ତୁ। କାହିଁକି ନା, ସେଠାକୁ ନ ସୁଝେଇଲେ ଆପ୍ ଆପଣ ଜଣଙ୍କୁ ଆପଣଙ୍କ ଫ୍ୟାକ୍ଟ୍ରି ବିକ୍ରି କରିପାରିବେ ନାହିଁ।
ସିଏ ତା ପାଇଁ ତ ମତେ କେହିିବି ଏମତି ମାନେ ଠିକ୍ ଠାକ୍ ଲୋକ ମିଳୁନାହାଁନ୍ତି ଯେ ଠିକ୍ ମାନେ ଯେତିକି, ମୁଁ ଭାବିଚି ଯେ ଏତିକି ରେଟ୍ ବିକିବା ମେନ୍ ବିକ୍ରି କରିବା ପାଇଁ, ସେତିକି ସେଇ ରେଟ୍ ରେ ଦବା ଲୋକ କାଇଁ ମତେ ମତେ ମିଳିନାହାଁନ୍ତି ଏପର୍ଯ୍ୟନ୍ତ, ମୁଁ ଟ୍ରାଏ କରିଚି। ହଁ, କିଛି ଲୋକଙ୍କୁ ପଚାରିଚି, ଯେକି ସେମାନେ ମତେ ମନା କରିଦେଇଚନ୍ତି, ମନା କରିଦେ
ଦେଖନ୍ତୁ, ଆପ୍ ଆପଣ, ଆପଣଙ୍କୁ ଆପଣ ଯଦି ବିକ୍ରି କରିବା ପାଇଁ ଲୋକ ଦରକାର ଅଛନ୍ତି, ତା ହେଲେ ଆମେ ଆପଣଙ୍କୁ ହେଲ୍ପ କରିପାରିବୁ। ଆମେ ଆପଣଙ୍କୁ ସାହାଯ୍ୟ କରିପାରିବୁ । ହଁ।
ତ ଆପଣ ଯଦି ଚାହିଁବେ, ତାହେଲେ ଆମେ ଲୋକବି ଯୋଗାଡ଼ କରିଦେଇ ପାରିବୁ, ଆପଣଙ୍କ ପାଇଁ।
ହେଲେ ଆଜ୍ଞା ଆପଣ ଯଦି ସାହାଯ୍ୟ କରିଦେବେ, ତାହେଲେ ମୁଁ ବହୁତ ଖୁସି ହେବି। ଆ ଆପଣ ଦେଖନ୍ତୁ ଆପଣ ଯଦି ଲୋକ ମିଳିବ, ତାହେଲେ ନିହାତି ଭାବରେ ମୁଁ ତାଙ୍କୁ ବିକ୍ରି କରିଦେଇ ପାରିବି। ଫିପ୍ଟି ପ୍ରାଇସ୍ ରେ ମାନେ ଯେତିକି ପ୍ରାଇସ୍ ନବା ଦରକାର୍, ସେତିକି ବି, ମାନେ ତାଠୁ କମ୍ ହେଲେ ଚଳିବନି, ତାହା ସେତିକି ପ୍ରାଇସ୍ ମାନେ ମୋର ଯେତିକି ପ୍ରଫିଟ୍ ବି, ମାନେ ତା ଭିତରେ ତ ମୋର ଟିକେ ପ୍ରଫିଟ୍ ରହିବ ନା? ଆଉ ମୁଁ ତ ଲସ୍ ରେ ତ ବିକି ପାରିବିନି ନା?
ଆଜ୍ଞା, ଆଜ୍ଞା ଦେଖନ୍ତୁ ସମସ୍ତେ ତ ଏଠି ସମସ୍ତଙ୍କ ପ୍ରଫିଟ୍ ଚାହାଁନ୍ତି। ଆଉ ଆପଣ ଦେଖନ୍ତୁ, ଆପଣ ଫାଷ୍ଟ୍ ଯଦି ଆମେ ଯୋଗାଡ଼ କରିଥିବା ଲୋକଙ୍କୁ ଆପଣ ଫେକ୍ଟ୍ରି ଟା ବିକନ୍ତି ତାହେଲେ ଆମେ ଆପଣଙ୍କୁ ଲୋନ୍ ଯେ ଦବୁ, ଅଲଗା ସେ ଆମ ପାଖରୁ ଯେ ଆପଣ ପର୍ସନାଲ୍ ଲୋନ୍ ନେବେ। ତ ସେଥିରେ ଆପଣଙ୍କୁ ବହୁତ୍ ହେଲ୍ପ ହେଇପାରିବ। କାହିଁକି ନା ଯେହେତୁ ଆମେ ଲୋକ ଦେଇଛି, ତ ଆପଣ ଫାଷ୍ଟ ଗୋଟେ କାମ କରନ୍ତୁ, ଆପଣଙ୍କର ସେ ଯେଉଁ ଟେନ୍ ପରସେଣ୍ଟ ଲୋନ୍ ଟା ଅଛି, ତାକୁ ଫାଷ୍ଟ ସୁଝେଇବା ପାଇଁ ଚେଷ୍ଟା କରନ୍ତୁ। ସେଟା ସୁଝି ସାରିଲା ପରେ, ଆମେ ଆପଣଙ୍କୁ ଲୋକ ଯୋଗାଡ଼ କରିଦେବୁ। ଆପଣ ଫ୍ୟାକ୍ଟ୍ରିଟା ବିିକ୍ରି କରିଦିଅନ୍ତୁ। ତ ସେଇ ଯେ, ଯେତିକ ପଇସା ଆପଣ ପାଇବେ, ଉଇଥ୍ ଆମ ପାଖରୁ ସେତିକ ଟଙ୍କା ଲୋନ ନେବେ, ଦେଖନ୍ତୁ ଆମ ଆମର ଫାଷ୍ଟ ଗୋଟେ ଲିମିଟ୍ ଅଛି। ଆମେ ସେ ଲିମିଟ୍ ଅନୁସାରେ ଆପଣଙ୍କୁ ପଇସା ଦେଇପାରିବୁ ଆମେ ପୁରା ଫ୍ୟାକ୍ଟ୍ରି ତ ଆଉ ଫ୍ୟାକ୍ଟ୍ରି ପାଇଁ ଦେଇପାରିବୁନି ଫାଷ୍ଟ ଆପଣ ଯୋଉଠି ଫ୍ୟାକ୍ଟ୍ରି ତିଆରି କରିବେ ସେ ଜାଗା ଆମକୁ ଦେଖେଇବେ। ଆଉ କେମତି କଣ ଆଉ ଆମ ଅ ଅ ମୁଁ ସର୍ଭେ ଟିମ୍ ଆପଣଙ୍କ ଫ୍ୟାକ୍ଟ୍ରିକୁ ଯାଇଁକି ଅ ଅ ମାସକୁୁ ମାସ ଚେକ୍ କରିବେ ତ ଆପଣଙ୍କର କେତ୍ କେତେ କଣ କାମ ଆଗୁ କୁ ବଢ଼ିଲା କେମତି କଣ କରୁଚନ୍ତି ସେଟା ଦେଖିକି ତ ଆମେ ଲୋନ ଦବୁ ନା ଅ ଅ ଅଁ ମ୍ ଲୋନ୍ ନେଇସାରିଲା ପରେ ଆପଣ ମାସକୁ ମାସ ଆମକୁ ପଇସା ଠିକ୍ ଠାକ୍ ଟାଇମ୍ ରେ ଦେଇଦେବେ ଦେବେ।
ଆଜ୍ଞା। ଆଁ ହଁ ମୁଁ ଚେଷ୍ଟା କରିବି ଚେଷ୍ଟା କରୁଚି କି ସେଠି ସ୍ମଟ୍ ଯୋଉ ମୋ ଯୋଉ ପୁରୁଣା ଟେନ୍ ପରସେଣ୍ଟ ଲୋନ୍ ଟା ବାକି ଅଛି ମାନେ ଯୋଉ ବାକି ରହିଯାଇଛି ସେଇଟା ମୁଁ କ୍ଳିଅର କରିବା ପାଇଁ ମୁଁ ଟ୍ରାଏ କରୁଛି ଏବେ ଆଉ ଯେହେତୁ ମୋର ବି ଫ୍ୟାମିଲି ଅଛି ଆଉ ମା ଘରେ ବାପା ମା ଅଛନ୍ତି ତାଙ୍କ ମାନେ ଯେହେତୁ ସେମାନଙ୍କ ଏଜ ହେଇଗଲାଣି ତାଙ୍କ ଆଁ ଦେହ ଖରାପ ହଉଚି ତ ତାଙ୍କ ଟ୍ରିଟମେଣ୍ଟରେ ବି ମତେ ପଇସା ଦରକାର ହଉଛି। ଆଉ ସେଠି ମୁଁ ମାନେ ମୁଁ ସବୁ ତ ଲଗେଇ ପାରିବିନି ନା ସବୁ ସେଭିଙ୍ଗସ୍ ମୁଁ ଯେହେତୁ ମାନେ କିଛି କିଛି କରିକି ଆଁ ଶୁଝିବି। ତ ମୁଁ ଦେଖିବା ନିହାତି ଯେ ସେ ଟେନ୍ ପରସେଣ୍ଟ ଲୋନ୍ ଦେଇ ଦେଇକି। ନିହାତି ଆପଣଙ୍କ ସହ କଣ୍ଟାକ୍ଟ କରିବି ଆଉ ଆପଣଙ୍କ ସାହାଯ୍ୟ ପାଇଁ ବହୁତ ବହୁତ ଧନ୍ୟବାଦ।
ଏଇ ବିଷୟରେ ଆପଣ ଅ ଅ
ହଁ ନିହାତି ମୁଁ ଭାବିବି ଆଜ୍ଞା।
ଯଦି ଏହା ପରେ କିଛି ଦରକାର ହୁଏ ତ ମୋ ସହିତ କଣ୍ଟାକ୍ଟ କରିବେ ମୁଁ ଆପଣଙ୍କୁ କିଛି ହେଲ୍ପ କରିପାରିବି।
ଆନ୍ୟା ଧନ୍ୟବାଦ।